ନଛାଡୁ, ହଁ ଜୟ ଜଗନ୍ନାଥ। କହିଲେ ମୁଁ ଏବେ ଜଷ୍ଟ ଏଇତି ଖାଇକି ଉଠିଲି ଆଉ। ଖାଇବା ସରିଲାଣି? ଆଜ୍ଞା।
ହଁ ଆଚ୍ଛା।
ଆପଣ କଣ କରୁଛନ୍ତି?
ମୁଁ ରୁଟି କରିକି ଆସିଲି, ଖାଇବି।
ଖାଇବି। ଆପଣଙ୍କ ଘରେ କିଏ କିଏ ଅଛନ୍ତି? ଆଉ ଆପଣଙ୍କ ଆଡ଼େ ପାଗ କେମିତି ଅଛି? ହଁ ଏଇନେ ପୁରା ଥଣ୍ଡା। ତେୟାଳିଶ ଡ଼ିଗ୍ରୀ ଗରମରେ ଯଉ ଜନ୍ତି ହେଇଯାଉଥିଲୁ ଏବେ ଟିକେ ମୁକ୍ତି ମିଳିଛି। ମୌସୁମୀ ଆସିଲାଣି ଭାରି ରାପରେ ଋତୁ ପରିବର୍ତ୍ତନ ହଉଛି ତ
ଏଇନେ ଥଣ୍ଡା ଅଛି। ପରଦିନ ରାତିରୁୁ ବର୍ଷା ହଉଚି। ଝୁପୁ -ଝୁପୁ -ଝୁପୁ- ଝୁପୁ ତିନି ଦିନ ହେଲାଣି ତ ଲାଗି ରହିଛି ଆଉ। ଲଘୁଚାପ ଚାଲି ଆସିଚି ନା। ହ୍ୟାଲୋ।
ହ୍ୟାଲୋ, ଆଜ୍ଞା।
ହୁଁ ଭଏସ୍ ଟିକେ ଇକୋ ହେଇଯାଉଛି।
ଉୁଁ ଆପଣଙ୍କର ଦେଖନ୍ତୁ ଆପଣଙ୍କ ଆଡ଼େ କଣ ଥିବ ଆମ ମୋର ଠିକ୍ ଅଛି ମତେ ଆପଣଙ୍କର କେବଳ ଭଏସ୍ ଶୁଭୁଛି।
ଆଚ୍ଛା।
ଏବେ ବି ହଉଚି ଏକ
ନାଁ।
ଆଚ୍ଛା। ହଁ ଆପଣ ଆପଣ ଜଣେ ଗୃହିଣୀ?
ହଁ।
ଆଚ୍ଛା। ତାହେଲେ ଆପଣଙ୍କ ପିଲାମାନେ ଏବେ କେଡ଼େ କେଡ଼େ?
ହଁ ପୁଅ ଝିଅ ବଡ଼ ହେଇଗଲେଣି। ପୁଅ ପୁଅକୁ ତେଇଶି ବର୍ଷ ଝିଅକୁ ଛବିଶ ବର୍ଷ।
ଆଚ୍ଛା।
ଆଉ କଣ ପଚାରନ୍ତୁ?
ଆଉ ଆପଣଙ୍କୁ କଣ ରୋଷେଇ କରିବାକୁ ଭଲ ଲାଗେ?
ରୋଷେଇ ତ ସବୁ କରେ ଯେହେତୁ ଗୃହିଣୀ ସବୁ ରୋଷେଇ କରେ।
ଆଚ୍ଛା। ଆପଣ କଣ ଖାଏ କଣ ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ସବୁ ଖାଏ ଭେଜ ଦିନରେ ଭେଜ ନନଭେଜ ଦିନରେ ନନଭେଜ ଏବେ ଟିକେ ନନଭେଜ କମଉଛି।
ଏମିତି କିଛି ଗୋଟେ ଥିବ ନା ମାନେ ଯୋଉଟା ଖାଇବାକୁ ଗୋଟେ ନିଜକୁ ଖୁସି ଲାଗୁଥିବ ଗୋଟେ ଇଚ୍ଛା ଥିବ କି ନାଇଁ ମୁଁ ଏଇଟା ଖାଇବି ଆଉ।
ସବୁ ଖାଏଁ। ଆଚ୍ଛା ଆଚ୍ଛା ଅଥେଣ୍ଟିକ୍ ପିଠା ଭଲ ଲାଗେ ଖାଇବା ପାଇଁ କିନ୍ତୁ ପିଠା ଟା ମୋଟା ମୋଟା କରେଇ ଦିଏ।
କୋଉ ପିଠା ଖାଇବାକୁ ଅଧିକ ଭଲ ଲାଗେ? ମୁଗରେ ତିଆରି ଚନ୍ଦ୍ରକାନ୍ତି।
ସେଇଟା ମୋର ଫେଭରାଇଟ୍। ହେଲୋ।
ହେଲୋ ଆଜ୍ଞା କହିଲି ଆପଣଙ୍କର ସ ଘରେ ସମସ୍ତଙ୍କ ଦେହ ଭଲ ଅଛି? ଚ୍ଛା ଆପଣ ଆପଣଙ୍କ ଅ ଆପଣ କୋଉଠି ରହୁଛନ୍ତି ସହରରେ ରହୁଛନ୍ତି ନା ଗାଁରେ ରହୁଛନ୍ତି?
ସହରରେ।
ଘରରେ ଆପଣ କିଛି ମାନେ ଏମତି ଯୋଉ ଘର ପାଖରେ ଦେଖନ୍ତି ଯୋଉ ଲଗଉଛନ୍ତି ଛୋଟ ଛୋଟ କିଛି ମାନେ ଲଙ୍କା ଗଛ ହଉ ଚେ ମାନେ ଧନିଆ ଗଛର ହଉ ଏମିତି କିଛି ଚାଷ ବାସ କରନ୍ତି। ଛୋଟ ଛୋଟ ମାନେ ବାରିରେ ଖାଇବା ପାଇଁ ନାଇଁ ଛାତ ଉପରେ ମୁଁ ଲଗାଏ। ଛାତ ଉପରେ ମୋର ପ୍ରାଏ ଗଛ ଅଛି। ଏଠି ତ ପା ଜାଗାର ଅଭାବ ମାଟିର ଅଭାବ। ଫୁଲ କୁଣ୍ଡରେ ଯେତିକି ଗଛ ଲଗୁବା। ସମ୍ଭବ ସେତିକି ଲଗାଏ। ପରିବା? ଆଉ ଗଛ ଔଷଧୀୟ ଗଛ କିଛିଟା ଅଛି।
କିନ୍ତୁ ଗଛ ଲଗେଇଆକୁ ଭଲ ଲାଗେ ଜାଗା ନାହିଁ ଆଉ।
ଆଉ ପର୍ବରେ ଆପଣଙ୍କୁ କୋଉ ପର୍ବ ଭଲ ଲାଗେ?
ସବୁ ପର୍ବ।
ବୁ ପର୍ବ ଭଲ। ଆଉ ଅ ଆପଣ ଅ ଆପଣ ମାଣବସା ଏବେ ଶୁଣିଥିବେ? ସେ ତା ବିଷୟରେ କିଛି କହିବେ କି?
ମାଣବସା।
ଦୋସା ଆଜ୍ଞା।
ମାଣବସା ଟା ହଉଛି ଚଳଚଞ୍ଚଳ। ସେ ଯେହେତୁ ଶୀତ ଦିନରେ ସେଇଟା ହୁଏ। ଆଳସ୍ୟ ଟା ଦୂର କରି ନିଆ ଯାଏ। ଯୋଉ ଶୀତରେ ସମସ୍ତେ ଶୋଇବେ ଘୋଡେଇ ଘାଡ଼େଇ ହେଇକି ସେ ଶୀତ ରୁ ରକ୍ଷା ପାଇବା ପାଇଁ ଶୀ ଶୀତକୁ ଚଳଚଞ୍ଚଳ କରିବା ପାଇଁ ମାଣବସା।
ମାନେ କୃଷକ ସେ ଧାନ ଆ ଅମଳ କରିକି ଆଣିବ ସେ ବି ଗୋଟେ ଚଞ୍ଚଳ ହବ। ହବ। ଧାନ କଟା ହବ ସିଏ ବି ଗୋଟେ ଚଳଚଞ୍ଚଳ। ଆଉ ସ୍ତ୍ରୀ ଲୋକ ମାନେ ଘର ଦ୍ୱାର ଲିପା ପୋଛା ଚିତା ପକେଇବା ଇଏ ବି ଗୋଟେ ଚଳଚଞ୍ଚଳ।
ଆଉ ତାପରେ ମାଣ ବସା ଏମିତି ତ ରାତିରୁ ଉଠିବା। ଠାକୁରଙ୍କର ସବୁ ପୂର୍ବ ପ୍ରସ୍ତୁତି କରିଥିବା ମାଣ ବସେଇବା ଝୋଟି କାଟିବା ଆଉ ତାପରେ ତାଙ୍କର ପୂଜା ବିିଧି। ମାନେ ମାଣବସା ଗୋଟା ହଉଛି ଗୃହିଣୀଙ୍କର ଗୋଟେ ସ୍ୱତନ୍ତ୍ର ପୂଜା।
ଆଚ୍ଛା ଆପଣ ମାଣବସାରେ କଣ କଣ ପିଠା କରନ୍ତି?
ମାଣବସାରେ ଆମର ହୁଏ ଧଳା ମଣ୍ଡା। ଚାଉଳରେ ମାଆଙ୍କର ଯୋଉ ଦ ସ ପୁର ମଣ୍ଡା ହୁଏ। ସେଇଟା ତ ହୁଏ ଚକୁଳି ବୁଢା ଚକୁଳି ହୁଏ ଆଉ ଆରିସା ପି ପିଠା ହୁଏ। କାକରା ପିଠା ହୁଏ। କ୍ଷିରି ହୁଏ। ଦହି ପଖାଳ ହୁଏ ଯୋଉ ଦହି ଭାତ। ଆଉ ଖେଚୋଡି ଡାଲମା ଏସବୁ। ସକାଳେ ତ ଯୋଉ ମାଣ ବସିଲା ବେଳେ ଯୋଉ ପ୍ରଥମେ ବାଳ ଧୂପ ତାପରେ ଶଙ୍ଖୁଡି ବାଳ ଧୂପରେ ଯୋଉ ସବୁ ଫଳ ହେଇଥାଏ ସବୁ ଫଳ। ଛେନା, ଗୁଡ, କଦଳୀ ସବୁ ଫଳ।
ତାହେଲେ ଏଇ ଯୋ କହିଲି ତାପରେ ତାପରେ ଏଇ ପିଠା ହେଲା ପରେ ପିଠା ବି ଭୋଗ ଲାଗିବ। କେତେ ଥର ଭୋଗ ଲାଗେ? ପରେ ଯାଉଛି ପିଠା। ତି ତିନିଥର ମା ପୂଜା ପାଇବେ। ପ୍ରଥମରେ ବାଳଧୂପ ତାପରେ ଶଙ୍କୁଡି ଯୋଉ ତାପରେ ଯୋଉ ଭୋଗ ପିଠା। ତିନି ଧୂପ। ଆଉ ଆପଣଙ୍କ ଏମିତି ପର୍ବ ତିନି ଦିନ କାମ ଲାଗିବ। ଆର ମାଣବସା ପୂର୍ବ ଦିନ ସେଦିନ ତା ପରଦିନ। ହଁ ତା ପରଦିିନ ସେ ଯୋଉ ଚିତା ପଡି ବ ସେ ଲାଗି ଯାଉଥିବ। ତାପରେ ଆମର ଗାଁ ମାନଙ୍କର ନା ମାଟି କାନ୍ଥ ଚିତାଟା ଛଟା ସୁନ୍ଦର ଲାଗେ। ପରିଷ୍କାର ପରିଛନ୍ନ ଯୋଉ ଜିନିଷ ଯୋଉଠି ବାହାରେ କୋଉଟା ନଜାଣିବା ସାଫସଫ୍ କରିକି ରଖିବା କଥା। ଆଉ ଆଉ ଆପଣଙ୍କ ଘରେ କେହି ଚାଷ ବାସ କାମ କରନ୍ତି?
କଣ ଚାଷ କେହି କରନ୍ତିନି। ଚାଷ କେହି କରନ୍ତି।
ଆଚ୍ଛା। ଆପଣଙ୍କ ହ୍ୟାଲୋ
ହଁ କୁହନ୍ତୁ।
କହିଲି କଣ ଗୋଟେ ସାଉଣ୍ଡ ହଉଛି।
ହଁ ଆଉ ଗୋଟେ କଲ୍ ଆସିଯାଉଛି ତ।
ଆଚ୍ଛା ଆଉ ଆପଣ କିଛି କୁହନ୍ତୁ।
ଏପଟେ ଏବେ ଦେବସ୍ନାନ ପୂର୍ଣ୍ଣିମା ଗଲା।
ଆଜ୍ଞା।
ହୁଁ ସ୍ନାନ ପୂର୍ଣ୍ଣିମାରେ କେମିତି କଣ କଲେ?
ଆମର ନାଇଁ ନାଇଁ ପୁରୀ ଯାଇନଥିଲୁ। ଆମ ଘରୁ ଯାଇଥିଲେ ମୋ ବଡବାବା ହେଇକା ସମସ୍ତେ ଯାଇଥିଲେ। କିନ୍ତୁ ଆମେ ଯାଇନୁ ଆଉ ଆଉ ସେ ମୁଁ ଠାକୁରଙ୍କୁ ଦେଖିଛୁ ଟିକେ ଭିଡିଓ କଲ କରିକି ଦେଇଥିଲା ଭାଇ ତ ସେଥିପାଇଁ ମୁଁ ଦେଖିଛି ଠାକୁରଙ୍କୁ ଆଉ ସେ ପୂଜା ହେଲା ଆଉ ଆମ ପାଖରେ ଏଠି ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ସେଠିକି ଯାଇଥିଲୁ ଆମେ। ସେଠି ପୂଜା ହଉଛି ସେ ଦେଖିକି ଆସିଲୁ
ସ୍ନାନ ପୂର୍ଣ୍ଣିମା ବିଷୟରେ କଣ କୁହନ୍ତୁ?
ସ୍ନାନ ପୂର୍ଣ୍ଣିମାରେଟାର ର ଠାକୁରଙ୍କର ଠାକୁର ସ୍ନାନ କରନ୍ତି ଆଉ ଶହେ ଆଠ ସୁନା ଅ ସୁନା କୁଅ ପାଣିରୁ ଆଣିକି ଜଗନ୍ନାଥଙ୍କୁ ଗାଧୁଆ ଯାଏ। ଶହେ ଆଠ ଗରା ପାଣିରେ ଠାକୁର ଗାଧାନ୍ତି। ଏହାପରେ ତ ଗାଧୋଇ ସାରିଲା ପରେ ଠାକୁରଙ୍କର ଗାଧୋଇ ସାରିବା ପରେ ଠାଙ୍କୁରଙ୍କର ଗଜ ବେଶ ହେଇଥାଏ। ଗଛ ବେସ ପରେ ଠାକୁର ଅଣସଣ ଘରକୁ ଯାଇକି ରୁହନ୍ତି। ଅଣସଣ ଘରେ ରହିବେ ଠାକୁରଙ୍କୁ ଜର ହୁଏ ଆଉ ତା ତାପରେ ଠାକୁରଙ୍କର ଜ୍ୱର ଯଉ ଟାଇମ ରେ ହୁଏ। ଏଇ ଟାଇମରେ ଆମକୁ ଏମିତ ମୌସୁମୀ ଆସିଲାନି ଭାରି କିନ୍ତୁ ପ୍ରାୟ ସବୁ ବର୍ଷ ଗୁଳୁ ଗୁଳି ହୁଏ କଣ ଠାକୁର ଅନୁଶଣ ଘରେ ଥାଆନ୍ତି ନା। ସେଥିପାଇଁ ଆଉ ତାପରେ ତ ରଥଯାତ୍ରା ହୁଏ ଆଉ। ଆଉ ରଥଯାତ୍ରା ତ ତିନି ଠାକୁର ଗା ଅ ଆସନ୍ତି ବୁଲିବାକୁ ତାଙ୍କ ମାଉସୀ ଘରକୁ ବୁଲି ଯାଆନ୍ତି। ସେଠି ଆଠ ଦଶ ଦିନ ରହି ତାପରେ ଏ ବାହୁଡା ଦିନ ପୁଣି ଏ ଶ୍ରୀକ୍ଷେତ୍ରକୁ ଫୁଣି ଫେରିଥାନ୍ତି ଆଉ।
ହୁ ତାପରେ ସୁନାବେେଶ ହୁଏ ନିଳାଦି ବିଜେ ହୁଏ ଆଉ।
ଆଜ୍ଞା।
କଣ ପଢନ୍ତି?
ପ୍ଲସ୍ ଥ୍ରୀ ରେ ଅଛି କହିଲି ମୁଁ ଗ୍ରାଜୁଏସନ କରୁଛି ଏଇଟା ମୋ ଶେଷ ବର୍ଷ।
ଆଚ୍ଛା। ଆଗକୁ କଣ ଲକ୍ଷ୍ୟ ଅଛି?
ହଁ। ଓ ଏଇଟା ଶେଷ ବର୍ଷ ଆମର ଏ ବର୍ଷ ଚାରି ବର୍ଷ ହେଇଯାଇଛି ଏଥରଠୁ ମାନେ ମୁଁ ଯୋଉ ବର୍ଷ ଅ ନାଁ ଲେଖେଇଥିଲି ସେବେଠୁ ଚାରି ବର୍ଷ ହେଇଯାଇଚି। ମୁଁ ଚାରି ବର୍ଷ କରିବି ତାପରେ ବିଇଡି ବିଇଡି ଆଉ ତ କରିବା ଦରକାର ପଡିବନି ପିଜି ଆଉ ଗୋଟେ ବର୍ଷ କରିବି। ତାପରେ ଲେକ୍ଚରସିପ୍ ପାଇଁ କରିବି ଆଉ ଟ୍ରାଏ କରିବି ଆଉ।
ହୁଁ। ହଉ ମ୍ୟାଡ଼ାମ ମୁଁ ରଖୁଚି।
ଆଜ୍ଞା ଆପଣଙ୍କ ସାଥିରେ କଥା ହେଇକି ମତେ ବହୁତ୍ ଭଲ ଲାଗିଲା ଶୁଭରାତ୍ରି।